ହାଲୋ।
ହଁ କୁହନ୍ତୁ?
ମୋ ଭୟେସଟା ଆପଣଙ୍କୁ ଶୁଭାଯାଉଛି?
ହଁ ହଁ।
ତାହେଲେ ଏବେ ଯୋଉ ରଜ ବିଷୟରେ ଆପଣ କିଛି କହୁଥିଲେ କଣ ସେମିତି ରହିଛି ରଜ ପର୍ବ ପାଇଁ ଆପଣଙ୍କ ଆଡ଼େ କଣ କେମିତି ସବୁ ଆୟୋଜନ କରାହଉଛି।
ରଜ ପର୍ବ ବହୁତୁ ବଡ ଆକାରରେ କରାଯାଏ ରଜ ତିନି ଚାରି ଦିନି ଝିଅ ମାନେ ନୂଆ ଡ୍ରେସ ଭଳି ଭଳି ପିନ୍ଧି ଡୋଳି ଫୋଳି ଖେଳନ୍ତି। ଆଉ ଏଠି ରଜ ସେଲିବ୍ରେସନ ସବୁ ପଡେ ସେଲିବ୍ରେସ ସାଙ୍ଗମାନେ ଆସନ୍ତି ସେଲିବ୍ରେଟି ମାନେ ଆସନ୍ତି ହ୍ନ ହ୍।
ଯୋଉ ରଜ ଆପଣଙ୍କର ସେପଟେ ହୁଏ କିଛି କୌତୁହଳପୂର୍ଣ୍ଣ ଯେମିତି ଖେଳ ପ୍ରତି ପ୍ରତିଯୋଗିତା କ୍ରୀଡ଼ା ଏମିତି କିଛି କରାଯାଏ ଯେମିତି ଛୋଟଠୁ ବଡ଼ ପର୍ଯ୍ୟନ୍ତ କିଛି ସେଥି ସେଥିରେ ଅଂଶଗ୍ରହଣ କରି ତାର କିଛି ମାନେ ଇ ପ୍ରାଇଜ ସ୍ୱରୂପ କିଛି ମାନେ ଆବଣ୍ଟନ ପ୍ରକ୍ରିୟା କିଛି କରାଯାଏ।
ହଁ ହଁ ହୁଏ ସେମିତି ହୁଏ। କବାଡି ଖେଳ କିମ୍ବା ଶଙ୍ଖ ବାଜ ବଜାନ୍ତି। ଆଉ ହୁଳୁ ହୁଳି କ ବୋଲ ଦିଅନ୍ତି ଆଉ ଗୀତ କମ୍ପିଟିସନ ହୁଏ। ଆଉ ପିଠା ପିଠି କମ୍ପିଟିସନ ହୁଏ।
ଏଇଟା ଆପଣଙ୍କର କେତେ ବର୍ଷ ଧରି ଚାଲି ଆସୁଛି ଯେମିତି ରଜ ଉତ୍ସବ ପାଳନ କରାଯାଉଛି। ଯେମିତି ଆମର ଟିଭି ମାଧ୍ୟମରେ ଆମେ ସାଧାରଣତଃ ଦେଖୁଛେ ଯେ ବାହାର ଲୋକ ଆମର ଯେମିତି ଗୋଟେ କାମାକ୍ଷାନଗରରେ ଅଛି ମୁଁ ତ ପର୍ଟିକୁଲାର ନା ଜାଣିନି ସେ ଯୋଉ ଗାଁ ଟା। ସେଠି ଗୋଟେ ବହୁତ ଧୁମଧାମରେ ପାଳନ ହୁଏ ବହୁତ ଲୋକ ବି ଏଞ୍ଜୟ କରିବାକୁ ଆସନ୍ତି ଭିଡ଼ ପ୍ରବଳ ମାତ୍ରାରେ ହୁଏ ସେ ଠି ଆପଣଙ୍କର ସେମିତି କିଛି ଅଛି ଯେମିତି ରହୁଛି କି
ହଁ ହଁ ସେମିତି ଧୁମଧାମରେ ପାଳନ କରାଯାଏ। ଆ ବହୁତ।
ଆପଣଙ୍କର ଆୟୋଜନ କରାଯାଇଥାଏ ସେଠାରେ।
ଡୋଳି ପ୍ରାୟ ବହୁତ ପ୍ରକାର ପଟା ଡୋଳି ପଟା ଡୋଳି ମିନିମମ ତିନି ଜଣ ବସିବେ ଦି ଜଣ ବାହିବେ ପାଞ୍ଚ ଜଣ। ଆଉ ଦଉଡି ଡୋଳିିବି ସେଭଳିଆ। ଅ ଦି ଜଣ ଲେଖା ବାହିବେ ଚରକି ଡୋଳି ରାମଡୋଳି ଆଉ
ସେମିତି କିଛି ଅଛି ଆଉ ଅଲଗା ପ୍ରକାରର ଦୋଳି ଯେମିତି ମାନେ ଲୋକ ତାଙ୍କ ହିସାବରେ ବୁଲେଇବେ ନା କିଛି। ମାନେ ମେସିନ ର ୟୁଜ ବ୍ୟବହାର କରାଯାଏ ସେ
ଥିବେ ନିଜେ ହାତରେ ବାଉଁଶ ରେ ତିଆରି କରିଥିବେ ଚର୍କି ଡୋଳି। ଚର୍କି ଡୋଳି। ପୁଅ ପିଲାମାନେ ବୁଲଉଥିବେ ଝିଅ ପିଲାମାନେ ଚାରିପିଟି ବସିଥିବେ ପାଞ୍ଚ ଜଣ ସାତ ଜଣ ଲେଖା ବସିି ଥିବେ ଘୁରା ହୁଏ।
ସେ ସେ ଆପଣ ଖେଳିଛନ୍ତି। କେବେ ଆପଣ କୋଉ କୋଉ ଦୋଳି ଖେଳିଛନ୍ତି ତା ବିଷୟରେ କିଛି ପ୍ରତିକ୍ରିୟା ରଖିବେ।
ମୁଁ ନାଇଁ ନାଇଁ ମୁଁ କିଛି ଡୋଳି ଖେଳେନି। ମୁଁ ଦେଖେ ଫିଲ୍ଡ ଉପରକୁ ଯାଏଁ ମୁଁ ନିଜେ ଦେଖେ ଡୋଳି ସବୁ ଖେଳୁଛନ୍ତି। କିନ୍ତୁ ମୁଁ କିଛି କୌଣସି ଦୋଳି ଖେଳେନି।
ପାଇଁ ବି ଡରନ୍ତି କାରଣ କିଛି ମାନେ ଅଘଟଣ ମାନେ ନ ଘଟେ କିମ୍ବା ସେମିତି ଇଏ ହୁଏ ବହୁତ ଡରନ୍ତି ଆପଣଙ୍କଆଡ଼େ ପିଲା ଏଠୁ ମାନେ ବଡ଼ ପର୍ଯ୍ୟନ୍ତ କେମିତି କଣ ସେ ମହୋତ୍ସବର ଆନନ୍ଦ ନେଉଛନ୍ତି। ଆଉ ଏଇଟା ଆପଣଙ୍କ
ମୁଁ ବହୁତ ଖୁସି। ବହୁତ ଖୁସି ହୁଏ କି ଲୋକମାନଙ୍କୁ ଦେଖି ଝିଅ ମାନେ ଭଳି ଭଳି ଡ୍ରେସ୍ ପିନ୍ଧିବେ ଲୁଗା ପିନ୍ଧଥିବେ ସ୍ତ୍ରୀ ଲୋକମାନେ ବି ଯାଇଥିବେ। ତାଙ୍କୁ ଦେଖି ମୁଁ ବହୁତ ଖୁସି ହେଇଯାଏ ଡୋଳି ବି ଲାଗିଥିବ ଭଳି ଭଳି ଡୋଳି ଖେଳୁଥିବେ। ମୁଁ ଦୋଳି କେବେ ଖେଳେନି ବାବୁ ବି ମନା କରନ୍ତି ଦୋଳି ଖେଳନି ବୋଲି।
କିଛି ରହିଛି କି ସେମିତି ଆପଣ ଯେଉଁ ମାନେ ଛୋଟ ପିଲା କି ବଡ଼ ଆରମ୍ଭ କରି ସେ ଯାହା ସବୁ ରହୁଛି ସେ ମାନେ ବିଭିନ ନା ଆଲୋଚନା ବିଷୟରେ କିଛି କିଛି କାର୍ଯ୍ୟକ୍ରମ ସେମତି ଯେମିତି କ ସନ୍ଧ୍ୟା ଭଜନ ସନ୍ ଠୁ ଆରମ୍ଭ କରିକ କିଛି ସାଂସ୍କୃତିକ ଉପରେ କିଛି କରାଯାଏ ନ ସେମିତି କିଛି?
ହଁ ହଁ ସଂସ୍କୃତିରେ କମ୍ପିଟିସନ ସବୁ ଚାଲେ। ରାତି ହେଇଯାଏ ପୁରା ସାତଟା ଆଠଟା ହେଇଯାଏ ରାତି। ମୁର୍ଯ୍ୟ ପଢେ ମୁର୍ଜରେ କମ୍ପିଟିସନ ନିଅନ୍ତି।
ଯେମିତିକି ନୃତ୍ୟ ପରିବେଷଣ କରନ୍ତି ଛୋଟ ଛୁଆଙ୍କୁ ତ ଛୋଟ ଛୁଆମାନେ ମିଶିବେ।
ଅଁ ଛୋଟ ଛୁଆ ମାନେ ନାଚନ୍ତି। ଆଉ ହୁଳ ହୁଳିରେ କମ୍ପିଟିସନ ନିଅନ୍ତି। ଆଉ ଶଙ୍ଖ ଫୁଖାରେ କମ୍ପିଟିସନ ନିଅନ୍ତି ସବୁ ଏମିତି ସବୁ ମୂର୍ଜ ପ୍ରକାରେ କମ୍ପିଟିସନ ନିଅନ୍ତି।
ଘରକୁ ସବୁ ତ ପରିବାର ବର୍ଗ ଲୋକ ଆସୁଥିବେ। ବିଭିନ୍ନ ଆଡ଼ୁ ଦୂର ଦୂରାନ୍ତରୁ ସବୁ ପରିବାର ବର୍ଗ ସେମାନଙ୍କୁ କଣ କେମିତି ଆପଣ ପାଛଟି ନିଅନ୍ତି ସେ ଯୋଉ
ହଁ ବହୁତ ଲୋକ। ବନ୍ଧୁବାନ୍ଧବ ବହୁତ ଆସନ୍ତି କାରଣ ଏଇଟା ବହୁତ ବଡ ପର୍ବ ନା। ବହୁତ ବଡୁ ବନ୍ଧୁବାନ୍ଧବ ଆସଛନ୍ତିନ୍ତି ଖିଆ ପିଇଆ ଯଦି ଦିନ ବାର ଥାଏ ତାହେଲେ ତାଙ୍କ ପାଇଁ ବାଧ୍ୟ ଆଇଁଷ ପାଇଁଷ ଆଣିକି କରିବା ପାଇଁ ଆଉ ଯଦି ଦିନ ବାର ନଥାଏ ତାହେଲେ ନିରାମ ଉପରେ ଆୟୋଜନ ହୁଏ।
ଦିନ ବାର ବୋଲି ଆପଣଙ୍କର ତ ସଂକ୍ରାନ୍ତି ନିହାତି ପାଖରେ ରହୁଥିବ ମଝିରେ ଯଦି ଦିନ ସେ ଯେଉଁ ପ୍ରଥମ ରଜଠୁ ଶେଷ ରଜ ତିନି ଦିନ ପର୍ଯ୍ୟନ୍ତ ଆପଣ ଏହା ଯାହାବି କରନ୍ତି ତିନି ଦିନ ଭିତରେ ହିଁ କରନ୍ତି। ତ ସେ ଯେଉଁ ରହୁଛି ଆମର ରଜର ରଜ ସବୁ ବାହ- ଯଉ ଆସୁଛନ୍ତି ପରିବାର ବର୍ଗ ବନ୍ଧୁବାନ୍ଧବ ଯାହା ସବୁ ଯିଏ ବି ଆସୁଛନ୍ତି। ତ ସେମାନଙ୍କର ଯେଉଁ ରହୁଛି କଣ କେତେଦିନ ଆପଣଙ୍କ ଘରେ ରହିକି ଯିବେ ସେମିତି ଭାବିଛି ନା ସିଏ ଆସନ୍ତି ଗୋଟେ ଦିନ ମାନେ ଏଞ୍ଜୟ କରିକି ସେମିତି ବୁଲାବୁଲି କରିକି ପୁଣି ଫେରିଯାଆନ୍ତି।
ନାଇଁ ନାଇଁ ଘରୁ ଯଦି ଆସନ୍ତି କିମ୍ବା ଆମ ମାଉସୀ ଘରୁ କିମ୍ବା ମାଙ୍କ ବାପ ଘରୁ ସେମାନେ ରଜ ଚାରି ପାଞ୍ଚ ଦିନ ରହନ୍ତି। ଖୁସି ଆସି ହେଲେ ତାପରେ ସେ ଯାଆନ୍ତି। ଆଉ ଦଶହାରେ ସେମିତି ଆସନ୍ତି ଶି୍ ପାଞ୍ଚ ଛଅ ଦିନ ସାତ ଦିନ ଲେଖା ରହନ୍ତି। ଦଶହରା ସଇଲେ ଯାନ୍ତି।
ସାଧାରଣ ଛୋଟ ଛୋ ପିଲାଙ୍କ ମାନଙ୍କ ପାଇଁ ତ ଛୁଟିର ଦିନ ଥାଏ ସିଏ ଛୋଟ ପିଲାମାନେ ତ ବହୁତ ମାନେ ଗହଳିରେ ଦେଖାଯାଆନ୍ତି ଯେ ଛୋଟ ପିଲାମାନଙ୍କୁ ନେଇକି ଯିବା ବୁଲିବା ଆଉ ସେ ଜାଗା ଗୁଡାାରେ ତାଙ୍କ ସହିତ ବହୁତ ଆନନ୍ଦ ଲାଗେ ସେ ଯ ବା ବୁଲିବାରେ।
ରଥଯାତ୍ରାରେ ରଥଟ୍ରଣା ସେମିତି ହୁଏ ପ୍ରସିଦ୍ଧ ବହୁତ। ଛୋଟ ରଥ କତୁରୁ ବଡ ରଥ ପର୍ଯ୍ୟନ୍ତ ଟଣା ଟାଣନ୍ତି। ଆଉ କେତେ ଜଣଙ୍କର ଏଇଥର ହତ ଗୋଡ ଜଣଙ୍କର ଗୋଟେ ଛୁଆର ଚାପି ହେଇଯାଇଥିଲା। ରଥ ଚକରେ।
ଆପଣଙ୍କର ସେ ଯାଇଛନ୍ତି ପୁରୀ କେବେ ବୁଲିବା ପାଇଁ ରଥଯାତ୍ରା ଯୋଉ ଭିଡର ମାହଲଟା ଆପଣ ଜାଣିଛନ୍ତି କେବେ ଦେ
ନାଇଁ ନାଇଁ ମୁଁ ଗୁଣ୍ଡିଚାରେ ଯାଇନି କି ବାହୁଡାରେ ଯାଇନି ମୁଁ ପୁରା ଫାଙ୍କାରେ ଯାଏ। ଗୁଣ୍ଡିଚା ବାହୁଡା ଏତେ ଗହଳିରେ ଯାଏନି। ଏଇଠି ଆମ ଗାଁରେ ରଥ ଟଣା ହୁଏ। ଆସନ୍ତା ବର୍ଷ ଗୋଟେ ପିଲାଟାର ଗୋଡ ଚାପି ହେଇଯାଇଥିଲା। ଆଉ
ମାନେ ତାକୁ ତୁରନ୍ତ କଣ କରାହେଇଥିଲା କିଛି ଚିକିତ୍ସାଳୟ ପାଇଁ ତାଙ୍କୁ ନିଆଯାଇଥିବ କି କଣ ସେ ବିଷୟରେ କି? ତାଙ୍କର ଗ୍ରାମ୍ୟ କମିଟି ହିସାବରେ କିଛି ମାନେ ବିଷୟରେ ଆଲୋଚନା କରିଥିଲେ ଯେ ଏଇ ବର୍ଷ କେମିତି ସୁରୁଖୁରୁରେ ହେଇ ପାରିବ ତା ବିଷୟରେ କିଛି ନା କହିନାହାନ୍ତି କିଛି।
ସାଙ୍ଗେ ସାଙ୍ଗେ ତାକୁ ମେଡିକାଲ ନେଇ ଯାଇଥିଲେ ଗୋଡ ପ୍ଲାଷ୍ଟର ହେଇକି ଆସିଥିଲା ଫ୍ୟାକ୍ଚର ହେଇଗଲା ଚକଟା ଚଢି ଯାଇଥିଲା ନା
ଏ ବର୍ଷ କିଛି ସୁରକ୍ଷା କର୍ମୀମାନଙ୍କୁ ନିଯୁକ୍ତ କରିଛନ୍ତି କି ଏଭଳିଆ ଅଘଟଣ ନ ଘଟିବା ପାଇଁ?
ନାଇଁ ଆମେ କିଛି ଏସବୁ କରିନୁ କିନ୍ତୁ ବହୁତ ସତର୍କ ସହିତ ରୁହନ୍ତୁ। ଅ ରଥ ଟଣା କତିରୁ ଦୂରେଇ ରୁହନ୍ତୁ। ଆଉ ଏମିତି କୁହା ହେଇଛି ବହୁତ ଦୂରରେ ରହନ୍ତୁ ଏମିତି ହୁଅନ୍ତୁ ନାହିଁ।
ହଁ ବହୁତ ବାର୍ତ୍ତା ବି ମଧ୍ୟ ବାଣ୍ଟିଛନ୍ତି ଯେ ଆପଣ ଯାହା କହୁଛନ୍ତି ବାର୍ତ୍ତା ବି ମଧ୍ୟ ବଣ୍ଟା ଯାଇଛି ଲୋକମାନଙ୍କୁ ରଥଠାରୁ ଦୂରରେ ରହି ରଥର ଦଉଡ଼ି ଧରିକି ଟାଣିକି ଭିଡ ଭିତରେ ସମାଗମ ବେଶୀ ନ କରି ନିଜ ମାନେ ଇଏ ହିସାବରେ ରହି ନି ନିଜର ବ୍ୟବଧାନ ଭିତରେ ରହି ଆପଣ ଦୌଡ଼ି ଟାଣିବା ପାଇଁ ବହୁତ ମାନେ ନିର୍ଦ୍ଦେଶ ଦେଉଛନ୍ତି। ଏଇଆ ନା ଆଉ
ହଁ ହଁ ଆପଣଙ୍କ ଗାଁରେ ସବୁ କଣ ହୁଏ କୁହନ୍ତୁ?
ଆମ ଗାଁରେ ତ ସବୁ ବିଭିନ୍ନ ପ୍ରକାରର ହୁଏ ଆମେ ତ ଯାହା ଜାଣିିନଥିଲୁ ଆଗକୁ ଏବେ ପାଞ୍ଚ ସାତ ବର୍ଷ ହେଲା ସେ ଏଇଭଳିଆ ଆପଣ ଯେମିତି କହିଲେ ଆପଣଙ୍କ ଆଡ଼େ ରଜ ହେଉଛି ଆମ ଆଡ଼େ ବି ରଜ ହେଉଛି। ଗଣେଶ ଚତୁର୍ଥୀ ହଉଛି ଆମ ଆଡେ ବି ବହୁତ ଧୁମଧାମରେ ରହୁଛି କୋଟି କୋଟି ଟଙ୍କାର ସେ ଯେଉଁ ପ୍ରକଳ୍ପ ବନାନ୍ତି ସେ ଯେଉଁ ତୋରଣ ପୋରଣ ଇଏ ତ ବହୁତ ମାନେ କହିବାକୁ ଗଲେ ଏବେ ଧୀରେ ଧୀରେ ବହୁତ ବଢୁଛି ଆମେ ଯାହା ଦେଖିନଥିଲୁ ପିଲାଦିନୁ ଆଉ ଆମକୁ ମାନେ ସେମିତି ଲାଗୁଛି ଯେ ଧୀରେ ଧୀରେ ଧୀରେ ଧୀରେ କିଛି ଗୋଟେ ପରିବର୍ତ୍ତନ ହେଉଛି। ଯେ ଏବେକାର ତ ଛୋଟଠୁ ବଡ଼ ପିଲାମାନଙ୍କ ମଧ୍ୟରେ ନେଇକି ଯୋଉଁ ଗଣେଶ ଚତୁର୍ଥୀ ହେଉ ସେଇ ଦୁର୍ଗା ପୂଜା ଆପଣ ଯାହା କହିଲେ ଆମ ଆଡ଼େ ବି ସେମ ସବୁ ଜିନିଷର ଏକତା ରହୁଛି। ହେଲେ ବି ମାନେ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ଆକାରରେ କରାଯାଉଛି। ଯାହା ଫଳରେ କି ଆପଣଙ୍କ ଆଡେ ଯାହା ହଉଛି ଆମ ଆଡେ ମଧ୍ୟ କି ସେଇଆ ହଉଛି କିନ୍ତୁ ଅଲଗା ପ୍ରକାରର କିଛି ହଉଛି। ଯେମିତିକି ଆପଣ ରଜରେ କହିଲେ ଆ ସେ ଯୋଉ ରଜରେ ଆମର ବି ବ୍ୟବଧାନ କିଛି ରହିଛି ଯିଏ ରଜରେ ଆମର ଯାହା ଆସନ୍ତି ଆମର ବାସି ରଜଠୁ ପାଳନ କରନ୍ତି। କେମିତି ନା ଆମର ତିନି ଦିନ ରଜ ସରିଲା ପରେ ଯେକୌଣସି ବାରରେ ଯାହାହେ ଏମିତି ଆସନ୍ତି ବନ୍ଧୁବାନ୍ଧବ ସେ ଦୁଇ ଦିନ ବୁଲାବୁଲି କରିବା ପାଇଁ। ଆଉ ତା ଭିତରେ କିଛି ଡେକୋରେଟିଭ୍ ଜିନିଷ ଦେଖିବା ପାଇଁ ବହୁତ ବୁଲାବୁଲି କରିବାକୁ ଆସନ୍ତି କିନ୍ତୁ ରଜ ଯ ତିନି ଦିନ କରନ୍ତି। କୌଣସି ରନ୍ଧାବଢ଼ା ହୁଏ ନାହିଁ କି ପିଠା ପର୍ବ କିଛି କରାଯାଏ ନାହିଁ। ଗୋଟେ ଦିନ ଆଗରୁ କରାଯାଇଥାଏ ତାକୁ ସେଇ ରଜ ଭିତରେ ଖିଆଯାଏ। ଆଉ ନୂଆ ନୂଆ ଯେଉଁ ରୋଷେଇ କରନ୍ତି ଆମର ପୁରୁଷ ଲୋକ ପ୍ରାୟତଃ ରୋଷେଇ କରନ୍ତି। ସେଲେ ମାନେ ନା ରି ଲୋକଙ୍କୁ ଦିଆଯାଏ ନାହିଁ ଏ ରୋଷେଇ କରିବା ପାଇଁ କଟା ବଟା ପାଇଁ ସେମିତି କିଛି ଦିଆଯାଏ ନାହିଁ। ପୁରୁଷ ଲୋକ ରୋଷେଇ କରିଥାନ୍ତି ପ୍ରତ୍ୟେକ ଘରେ ଘରେ ସେମିତି କିଛି ଥାଏ। ଯେ ଆମର ପ୍ରଥମ ରଜର ପୂର୍ବ ଦିନଠୁ ଏସବୁ କାର୍ଯ୍ୟକ୍ରମ ସାରି ଦେଇଥିବେ ଆଉ ତାକୁ କେବଳ ପୁରୁଷ ଲୋକ ରୋଷେଇ କରିକି ଖାଇବେ ଏମିତି ଆମର ସବୁ ନୂଆ-ନୂଆ ବିଭିନ୍ନ ପ୍ରକାର ଆପଣ ଯାହା କହିଲେ ଆମର ଟିକେ ଅଲଗା ପ୍ରକାରର ରହୁଛି ଏଇଭଳି ଚାଲିଛି ଆଉ। ଆପଣ ଯଦି ବୁଲାବୁଲି କରିବାକୁ ଆସିବେ ନିହାତି ପକ୍ଷେ ଆମେ ଆପଣଙ୍କୁ ସାହାଯ୍ୟ କରିବୁ ଆପଣଙ୍କ ସହିତ ବି ସେମିତି କିଛି ଆନନ୍ଦ ନୋବୁ ଯେମିତି ବୁଲାବୁଲି କରିବାରେ ଆମେ ଜାଗା ଦେଖେଇବୁ ଏଇ ଜାଗାରେ ଆମର ଏଇଭଳିଆ ପର୍ବ ପାଳନ କରାଯାଉଛି ଦିନେ ଆସନ୍ତୁ ଆମ ଆଡ଼େ ବୁଲିକି ଯିବେ ଆମେ ଆପଣଙ୍କୁ କୋପରେଟ୍ କରିବୁ। ଆଉ ଏହା ବିଷୟରେ ଆପଣ ଆମେ ଆପଣଙ୍କୁ ଜଣେଇବୁ ଯେ ଆମର ଏଇ ଏଇ ଜାଗାରେ ଏ ଏଇ ପର୍ବ ଏଇ ଏଇ ଜିନିଷ ପାଳନ ହୋଉଛି ଆ ବୋହୁତ ଭଲ ଲାଗିବ। ପ୍ରତେକ ଗାଁ ଗହଳିରେ ତ ଛୋଟ ଠୁ ବଡ଼ ଆକାରରେ ହୁଏ ଆମ ଆଡ଼େ ତ ସେମିତି ବହୁତ ବଡ଼ ବି ହୁଏ ଛୋଟ ବି ହୁଏ, ବିଭିନ୍ନ ପ୍ରକାରର ରହିଛି ଯାହା ଆପଣଙ୍କୁ ଭଲ ଲାଗିବ ଆପଣ ଆମକୁ ସେୟାର କରିବେ ନିଶ୍ଚିତ ତ ଜଣେଇବେ। ଆଉ ଆପଣଙ୍କର ସ୍ ସେ ଯେଉଁ ରହୁଛି ଦେ ରଥଯାତ୍ରା ପାଇଁ କିଛି ନୂଆ ଯୋଜନା ରଖିଛନ୍ତି କି ଯେ ଆମେ ପୁରୀ ଯିବା ଏ ବର୍ଷ କି ଆମ ପରିବାର ସାଙ୍ଗ କୁ ନେଇକି ଯିବୁ। ଛୋଟ ଛୁଆ ଙ୍କୁ ନେଇକି ଯିବୁ ଏବର୍ଷ ପୁରୀ ରଥ ରଥଯାତ୍ରାରେ ଟିକେ ବୁଲେଇ ଆଣିବା ପାଇଁ କିଛି ଅଛି କି ଯୋଜନା।
ଆପଣ? ଆପଣ ରଖନ୍ତୁ ମୁଁ ରହିଲି ଆଁ।
ଆଜ୍ଞା ଆଜ୍ଞା ଧନ୍ୟବାଦ୍।
ନାନା। କହି ଚାଲିଛି ନନ୍‌ଷ୍ଟପ୍ ସେ ଆଉ ସେପରୁ କାମ ଯାଇ ଶୁଣୁଛି।